ହ୍ୟାଲୋ! ଏଇଠି ବୁଲୁଛି, ଆପଣ? ହାଲୋଁ!
ବର୍ଷା ହଉନି?
ନାଇଁ ବର୍ଷା ଛାଡି ଯାଇଛି।
ଆମ ଆଡ଼େ ତ ହଉଛି କେତେ ଜୋରେ!
ଜୋର ହଉଛି ନା ଛାଡି ଯାଇଛି, ଏନା ପୁରା ଫାଙ୍କା ଛାଡି ଯାଇଛି। ଆଉ, ଆଉ
କଣ ଖାଇଥିଲ?
ଖାଇଥିଲି ତ ଭାତ ଆଉ କିଛି ଖାଇନି? ଟ୍ୟୁସନ କରି ଆସିଥିଲି। ଆଉ ଘରକୁ ଯାଇକି ଖାଇବା ଦେଖିବା କଣ କରିଆ? ଏଇ ବର୍ଷା ପାଗରେ ପକୁଡ଼ି ଦି ଛାଣି ଭାବୁ।
ହଁ, ବର୍ଷା ଛାଡ଼ି ଯାଇଥିଲା, ସାଢ଼େ ତିନ୍‌ଟା ରେ ଆଇଲି।
ଆଇଲି, ପଢ଼େଇ ଦେଇକି ଟିକେ ବୁଲୁଥିଲି। ଘରୁକୁ ଗଲେ ଏଇନା ଟିକେ ଭଲ୍ ଲାଗିବନି ନା ଏକୁଟିଆ।
ଏକୁଟିଆ ଲାଗି।
ତମେ ମ ସଇତ ଚାଟିଂ କର୍ ଦବ।
ମୁଁ ସେପ୍ କର୍ନି, କିନ୍ତୁ ତମ ନାଁ ଦେଖିଲେ ଜାଣ୍ ଦଉଚି ମର ସୋ କରୁଚି ନାଁ ରା।
ସେପେ କର୍ଦବ।
କାଲି ଯିବି।
ମୁଁ ଯାଇଥିଲି ମେଡ଼ିକାଲ ଆଡ଼େ ଯେ। ସେଠୁ ଏଇ ଟିକେ ମେ--ସିନି ପାଇଁ।
ଏ ଥଣ୍ଡା।
ନାମ ଥଣ୍ଡା ଫଣ୍ଡା ନାହିଁ। ହେଇ କ'ଣ ଯଉ ପେଟ ଗରମ୍ ହେଇକିନି, ପରିସ୍ରା କଲା ଳକୁ ପୁଡୁଥିଲା ତ, ହେଇରା ଯୁଗୁ ଯେ ସେ କହିଲେ ୟୁରିନ୍‌ ଟେଷ୍ଟ୍ କରିବା ପାଇଁ ତ।
ଉଁହୁଁ, ୟରିନ୍ ଟେଷ୍ଟେ କରିବ ନା କରିଚ?
ପର୍ ଦିନ କରିବି, ପର୍ ଦିନ କହିଲେ।
ପାଖରେ ମେଡ଼ିକାଲ୍ ନା।
ହଁ!
ସାଙ୍ଗ ହେଇ ପଳଉଚ ଆଉ ନା।
ଏକୁଡ଼ିଆ ପଳଉଚ?
ହୁଁ।
ଭଲ ଏକୁଟିଆ, ଏକୁଟିଆ ଯାଉଚ ହାରି ଆଉ।
ଏଇଟା ରେ କ'ଣ କାମ ଯେ କାହାକୁ ନେଇକି ଯିବି? ଗୁଟେ ମଣିଷ
ହ
ଖାଇନି ତ କିଛି, ଭାତ ଖାଇଥିଲି ଖରା ଳେ।
ହଁ, ଦେଖିଆ କ'ଣ ଟେ ବନେଇକି ଖାଇବା।
ବନେଇବ କ
ପକୁଡ଼ି ଟିକେ ଛାଣିବି।
ମୁଁ ଭାଲି ନଥିଲା ବୋଧେ ବେସନ ଫେସନ କିଛି ନଥିଲା ନା କଣ ସେଥିପାଇଁ କରିନି। ଏଇନା ଯିବି ଦେଖା ଦେଖିବା ଅଛି କଣତେ କରିବି ଆ ଖାଇବା ଆଉ।
ହଁ।
ମୁଁ ଆଉ କଣ କହିଲା।
କଁ କହିଲ?
କଁ ହୁଁ ନାଇଁ।
ଆସ ବିସ୍କୁଟ ଖାଇବ। ବିସ୍କୁଟ ଖାଇବ।
ବିସ୍କୁଟ୍ ହଉ, ଖାଇଦିଅ ତମେ ଖାଇଦିଅ।
ହୁଁ।
ବର୍ଷା ହଉଛି କେତେ ଜୋରେ ନା ଯୋଉ ଯାଇଥିଲି ଯୋଉ ସ୍ୟାଡୁ ବିସ୍କୁଟ ଗୋଟେ କୁର୍କୁରୀ ଗୋଟେ ଆଉ ଜଣେ ସାଙ୍ଗଙ୍କ ପାଇଁ ଗୁଚୁପୁ ଧରିକିନା ଆସିଥିଲି।
ତମେ ଗୁପ୍ ଚୁପ୍ ଖାଉନ?
ନା ନା ମତେ ଇଚ୍ଛା ହଉନି ମୁଁ ଖାଲି ଖଟା ପାଣି ପିଇଲି ତାଙ୍କ କତୁରୁ।
ଖଟା ପାଣି ବେଶୀ ପେଟ ଖରାପ ହବ।
ମତେ କିନ୍ତୁ ସେଇରା ଇଚ୍ଛା ହଉଛି ମାନେ ଯୋଉରା ଦେହ ପାଇଁ ଭଲ ନୁହେଁ ସେଇରା ଆନୀ।
ହୁଁ। ମାଲୋ ସାଇକଲ ଟା ସାଇକଲଟା ଯୋଉ ଇଏ ଟା ବାହାରି ଯାଇଛି ଯେ-
ହଁ।
ସଜାଡୁଛି ଲାଗୁଛି ତ
ଆଉ ଆଜି କଁ ପଢେଇଲ?
ଆଜି
କଁ କହିଲ?
ତା ସ୍କୁଲ ବହି ପଢେଇଲି ପାଠ ଦେଲି ସେଇ ୱାନ ଟୁ ଯୋଉ ସ୍ପେଲିଙ୍ଗ ଗୁରା ଯୋଉ ହଣ୍ଡ୍ରେଡ ଠୁତା ଫାଇଭ ହଣ୍ଡ୍ରେଡ ଯାଙ୍କେ ଲେଖିଲା ଆଉ ତା ବହି ପାଠ ପଢେଇଲି ଓଡିଆ ପାଠ। ଇଂଲିଶ ମିଡିୟମ ନା ଓଡ଼ିଆ ସେ ସହଜରେ ଧରି ପାରୁନି। ଛୋଟ ଛୁଆଟା ଧରି ଏତେ ଜଲଦି କଁ ଧରି ପାରିବ?
କେତେ ବର୍ଷ ର?
ସେଇ ଛଅ ସାତ ବର୍ଷର ହବ।
ଅ ହ। ଦିତୀୟ ସେଣି ଛୁଆ ଟେ ନା।
ହୁଁ। ଉଁ। ତାର ଏଠି ବସି ଖେଳୁଛି ଆଉ ଟିଉସନ ତାରଖାଲି ଟିଉସନ ସରିବ ସେ ଖେଳିବ।
ହ ହ। ତାର ଯାଇକି ଖେଳ ଆଉ।
ହଁ ଛୋଟ ଛୁଆ।
ତମେ ଚାହା ପିଅ ନା?
ହଁ ପିଏ।
ତମର ଆଉ କେତେଟା ରହିଲା?
କଣ?
କେତେଟା ରହିଲା?
ଛଅଟା।
ଆହୁରି ଛ ଟା।
ଛଅଟା ଚାରି।
ନାଇଁ ମୁଁ କହିଲି କେତେଟା ରହିଲା?
ପ୍ରୋଜେକ୍ଟ କଲ।
ତାକୁ ଟାଷ୍କ ହଁ।
କଲ ମୋର ଏଇଟାକୁ ମିଶେଇ ପନ୍ଦର ହେଲା। ଆହୁରି ଅଛି ଆ ଆଉ ପନ୍ଦର ଟା।
ଆ ହେ ଭଗବାନ।
କାଲି ହଉଚି ଜିପି ୱାର୍କ ତ ଅଛି। ଉଁ ଶତ୍ସଙ୍ଗ ଯିବା କୁ ହବ ସେଠି ସେଠୁ ପଚାରିବେ କହିବେ କେତେଟା କଲ୍ କଲ। ହେଟୁ ମୁଁ କଣ କହିବି?
ହଁ। ଯୋଉ ଦିଦି ଏବେରେ ଟିକେ ସେ ବୋଧେ ଆଡ୍‌ମିନର ନା।
ହଁ କଣ କହିଲ?
ଯିଏ ଦିଦି ଯିବେ ତମ ସହିତ ସେ ଆଡର୍ମିନାଲ୍।
ହଁ ସିଏ ଅଛନ୍ତି ହଁ ସିଏ।
ପିତି ଦିଦି ନା?
ହଁ ପ୍ରୀତି ଦିଦି ଚିହ୍ନିଚ ନା।
ନାଇଁ ଶୁଣିଚି।
ଅ ହ। ହୁଁ ହୁଁ।
ଆଉ ଜଣେ ଯୋଉ ମହାନ୍ତିି ଯିଏ ତାଙ୍କର ଯେ ଲିଟିଲି ଦିଦି। ଆଉ ଜଣେ ତାଙ୍କ ମହାନ୍ତି ଯୋଉ ଇଏ ସେ ବି ଜଣେ ଦିଦି।
ହଁ ଲିଟିଲ୍ ଦିଦି। ଲିଟିଲ୍ ଦିଦି। ତାଙ୍କ ଭଉଣୀ ସିଏ ଦିଦିଙ୍କ ଭଉଣୀ।
ନିଜ।
ହଁ ସେ ଦି ଭଉଣୀ ତ।
ଯୋଉ ଭାଇ ଜଣେ ବି ଅଛନ୍ତି ନା।
ହଁ ଭାଇ ବି ଜଣେ ଅଛନ୍ତି କେଇଜାଣି ମୁ ଦେଖିନି ନା ଭାଇ କି। ହୁଁ।
ଅ ମୋ ସାଙ୍ଗ ଆଡୁ ଚିହ୍ନିଥିଲି।
ଅ ହ।
ମୁଁ ଫଟୋ ରେ ଦେଖିଯିବି ହ୍ଵାଟସପ୍ ରେ ତାଙ୍କୁ।
ହୁଁ ହୁଁ। ତମେ ଫଟୋ ଫଟ ଡିପି ହେପି ଦଉନା ନା।
ଠାକୁରଙ୍କର ଅଛି।
କାଇଁ ଶୋ କରୁନି ତ।
ନମ୍ବର ସେବ୍ କିରିନି।
ମୋର ଶୋ କରୁଚି।
ତମର ପବ୍ଲି ମୋର ସବୁ ପ୍ରାଇଭେଟ୍।
ଅ ହ ହୁଁ।
ମାନେ ତମେ ଆକାଉଣ୍ଟୁକୁ ଯଦି ଥାଏକି ଯେ ଯିଏ ମାନେ ନମ୍ବର କି କଣ ଯା ପ୍ରାଇଭେଟେ ସବୁ ଥିରେ ମୋର ଇଏ ବି ଟ୍ରଗଲ୍ ବି ପ୍ରାଇଭେଟ୍ ଇନଷ୍ଟା ବି ପ୍ରାଇଭେଟ୍ ମାନେ ଯୋଉ ଚଲଉଥିଲି ମୁଁ ପ୍ରାଇଭେଟ ଆଉ ଏଇଟା ବି ପ୍ରାଇଭେଟ ଜିଏ ମୋ ନମ୍ବର ସେଭ କରିବ ତ ତାକୁ ହିଁ ସୋ କରିବ ନହେଲେ ଆଉ ସୋଉ କରିବନି।
ଓହୋ ତମେ ଇନଷ୍ଟା ବି ଖୋଲିଛ।
ହୁଁ ଇନଷ୍ଟା ଖୋଲିଛି। କିନ୍ତୁ ମୁଁ ଚଲାଉନି କେତେବେଳେ ଏମତି ହ ଆଉ ଗୋଟେ ଆଇଡି ସହ ଇଏ ଅଛି ନା ଲିଙ୍କ ଅଛି। ତ ସେ ଆଇଡି ଯିଏ ଚଲଉଛି ତ ସେ ହିଁ ଇଏ କରିପାରିବ।
ଓହୋ।
ତମେ ଚଲଉଛ?
ହଁ ଚଲଉଛି।
ସେତେ ଭଲ ତ।
କଣ?
କେତେ ଫଲର୍ସ?
ମୁଁ ଏଇଟା ନୂଆ ଖୋଲିଛି ଯେ ଶହେ କେତେ ହେଲାଣି ଶହେ କେତେ ଦେଖ କିଣିତେଇଆଲିସି ସିନା କେତେ କଣ?
ମୋର ବି ବେଶୀ ନୁହନ୍ତି।
ମୁଁ ମୋର ଆଇଡିରେ ଥିଲା ଯେ ଏ ଯୋଉ କଣ କହିଲ ସେ ଯୋଉ ଆଗରୁ ଯୋଉ ଆଇଡି ଟା ଖୋଲିଥିଲି। ସେଇଟା ମାନେ ବହୁତ ଫୋଲୋର୍ସ ଥିଲେ। ହେଲା ତାପରେ କଣ ହେଥିଲାବେଳେ ଯ ବ୍ଲକ ହେଇଗଲା।
ରିପଟ୍ ମାରି ଦେଇଥିବେ।
ହଁ ହେଇଥିବ ବ୍ଲକ୍ ହେଇଗଲା ସେଠୁ ତାପରେ କଟିଗଲା ଆଇଟା ତାପରେ ଏ ମଝିରେ ଛଅ ମାସ ଖଣ୍ଡେ ହେଇଛି ତାବିସୟରେ ଡାଉନଲୋଡ କଲିଣିି। ହେଠୁ ତାପରେ ଏବେ ଏଇ ମାସେ ହବ ଖୋଲିଛି।
ମୋ ଆଇଡି ଅଚି କିନ୍ତୁ ମୁଁ ଚଲଉନି ଆଉ ଆଉ ଗୋଟେ ଆଇଡରେ ଖାଲି ରିଲ୍ସି ଦେଖୁଛି ମାନେ ଯା ଆଇଢି ସେ ଲିଙ୍କ କରିବି। ମୋ ଆଇଡି ସହ ତ ତହାରି ଆଇଠି ହିଁ ମୁଁ ଚଲଉଛି। ଯୋଉ ସେ ଆଇଡିଟା ହିଁ ମୁଁ ଖାଲି ଦେଖେ। ଭିଡିଓ ଭିଡିଓ କାକୁ କିଛି ମେସେଜ ନହିଁ କି କିଛି କଲ୍ ନାଇଁ ସେ ଭିଡିଓ ଦେଖ। ଆ ନନୋଗତ ନାଁ
ଓହୋ ହଉ ହଉ ଦିଦି ରଖୁଛି।
ହଁ ହଁ
ହଉ।